ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ନମସ୍କାର। କଣ କରୁଥିଲେ ଆଜ୍ଞା? ଆଜ୍ଞା ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଆଜ୍ଞା ସମ ସମସ୍ତେ ଠିକ୍ ଅଛୁ।
ଓକେ, କିଛି ଖାଇସାଇଲେଣି?
ନିଶ୍ଚିତ ଆଜ୍ଞା ବର୍ତ୍ତମାନ ତ ସମୟ ଅ ଅପରାହ୍ନ ହେଇ ବସିଲାଣି।
ଦି ଘଣ୍ଟା ହେଲାଣି।
ଆଜ୍ଞା ଆମେ ଖାଇସାରିଛନ୍ତି ଆଉ। ହୁଁ ଆମର ଗାଁ ରେ ତ ମୁଁ ଆମ ନିଜ ଗାଁ ରେ ଅଛି ତ। ଗାଁ ରେ ଆମର ସେଉଁ ପଖାଳ ଭାତ କୁ ଶାଗ ଟିକେ ହେଇଥିଲା। ତାପରେ ଆଳୁ ଭଜା ଟା ଟିକେ ଆଳୁ ଭଜା ଟା ଗୋଟେ କରିଥିଲୁ। ଆପଣଙ୍କ ଚତୁଃପାର୍ଶରୁ ଉଁ ଶବ୍ଦ ଶୁବ ଆସୁଛି ଆଜ୍ଞା ଗାଡି ମଟ
ଆଜ୍ଞା ଆମ ଘର ସାମ୍ନାଟାରେ ରୋଡ ଅଛି ତ ଗାଡି ମାନେ ଯାଉଛି ତ ସାଉଣ୍ଡ ଦଉଛି ଆଉ।
ଠିକ ଅଛି ଆଜ୍ଞା ଚଳିବ।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜି ଆଉ ପାଣି ପାଗ ବର୍ଷ ବିଷୟରେ କଣ କିଛି ଅଛି ଆପଣଙ୍କ ଆଡ଼େ?
ଯଦି କହିବା ଆଜି ଏକ ପ୍ରକାର ଆକାଶ ନିର୍ମଳ ଅଛି। ତ ଦୀର୍ଘ ଚାର ପାଞ୍ଚ ଛଅ ଦିନରୁ ଯୋଉ ତ ଘରେ ଆମେ ବନ୍ଦୀ ହେଇକି ଥିଲ ଏମିତି ପରିସ୍ଥିତି ଥିଲା ଆଜି କିଛି ମାତ୍ରାରେ ତାହା ନାହିଁ ତ ଭଲ ଲାଗୁଛି ବର୍ଷା ପକେଇ ସାରିଲା ପରେ ଅ ଚତୁଃପାର୍ଶ୍ଵ ଆମ ପରିବେଶ ଏତେ ସୁନ୍ଦର ଲାଗୁଛି ଯେ ଆମେ ଟିକିଏ ବୁଲିବା ପାଇଁ ବାହାରୁଚୁ ଆମ ଚତୁଃପାର୍ଶ୍ଵରେ ମଧ୍ୟ ବଢିଆ ଲାଗୁଚେ।
ଆଜ୍ଞା ଆଜ୍ଞା ଆମ ପଟେ ବି ଆଜ୍ଞା ଆଜି ଟିକେ ବର୍ଷାଟା କମ୍ ହେଇଛି ସେଥି ଯୋଗୁ ଟିକେ ବାହାରେ ବୁଲାବୁଲି କରିବାକୁ ଭଲ ଲାଗୁଛି। ଦି ତିନି ଦିନ ହେଲା ବର୍ଷା ହଉଥିଲା ଘରୁ ବାହାରେ ହଉନଥିଲା। ଆଜି ଟିକେ ଭଲ ଅଛି ଆଉ।
ନିଶ୍ଚିତ ଆଜ୍ଞା।
ଆଉ ଆପଣଙ୍କ ଅଞ୍ଚଳରେ କଣ ସବୁ ଚାଷ ବାସ ହୁଏ?
ମୁଖ୍ୟତଃ ଆମ ଅଞ୍ଚଳରେ ଯଦି ଦେଖିବା ଅର୍ଥ ଖାରି ଫସଲ ଭାବେ ଆମେ ହଳଦୀକୁ ଚାଷ କରୁଥାଉ। ତା ତା ଛଡା ଆ ଶସ୍ୟଜାତ ଫସଲ ଭିତରେ ଆମର ଧାନ ଆସିବ। ତାପରେ ଡାଲି ଜାତୀୟରେ ଆମର ଆସୁଚି କାନ୍ଦୁଳ ବିରି। ଏ ତାପରେ ଝୁଡଙ୍ଗ ଆପଣ ଝୁଡଙ୍ଗ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ଜାଣିଛି କଳା ଝୁଡ଼ୁଙ୍ଗ ନାହିଁ ଦି ପ୍ରକାର ଅଛି ବା।
ଅବଶ୍ୟ ଆମର ଏପଟେ। ନଲି ଯୋଡ଼ାଙ୍ଗ।
ନଲିିଆ ହୁଏ ହଁ ସେଇଆ ହୁଏ।
ଆଉ ତାର ମଞ୍ଜି ଗୁଡିକ ହଁ।
ହୁଁ।
ତା ଛଡା ଏହି ସମୟରେ ବିନ୍ସ ତ ପ୍ରତ୍ୟେକ ଲୋଗ ଲଗେଇଥାନ୍ତି ବିନ୍ସ କୁ ଝୁଲଣା। ତାହା ମଧ୍ୟ ଲାଗିଛି। ଆଉ ବାଇଗଣ କିଛି ଲଗା ହେଇଛି ଭେଣ୍ଡି କିଛି ଲାଗିଛି। ବାଡରେ ନିଜ ବାଡରେ ହିଁ। ଯୋଡାଇ ମସ ସେ ପାଖରେ ଯାହା ନା ଆପଣଙ୍କର କଣ ବାଡ ବଗିଚାରେ କିଛି ଲଗେଇଛନ୍ତି ଆଜ୍ଞା? ହ୍ୟାଲୋ। ହ୍ୟାଲୋ ମୁଁ ଶୁଣି ପାରୁନି ଆଜ୍ଞା।